ହେଲୋ।
ହାଲୋ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କୁହନ୍ତୁ।
କଣ କରୁଥିଲେ ଆପଣ?
ଏ କଣ କରିବୁ ଏ ବସିଛୁ ଆଉ। ଆଉ ପିତାରାଇ ର ପ୍ରଣାଳୀ ଅଧାରେ ରହିଯାଇଥିଲା କିଛି କାମ ପଡିବାରୁ ମୁଁ ଟିକେ ସମୟ ଥିଲି ସେପଟେ ଆଉ ମଞ୍ଜା ଗାଇଟା କେମିତି ହୁଏ ତାର ପ୍ରଣାଳୀ ଟା କଣ?
ଆଜ୍ଞା।
ଆଜ୍ଞା କୁହନ୍ତୁ ତ। ପ୍ରଣାଳୀ ଟା କଣ?
ଗୋଟେ ମିନିଟ୍ ରୁହନ୍ତୁ।
ଆଜ୍ଞା।
ପ୍ରଥମେ ମଞ୍ଜା ଟାକୁ ଭଲ ଭାବରେ ତା ସୂତା ବାହାର କରି ତାକୁ କାଟିଦବା। କାଟିଲା ବଳଳେ ଟିକେ ଧ୍ୟାନ ଦେବେ ତା ମଝିରୁ- ଗୋଟେ ସୂତା ବାହାରେ। ତାକୁ ଭଲ ଭାବରେ ସ ଭାବରେ କାଟି ଦେଇ।
ହୁଁ।
ତାକୁ ଫାଷ୍ଟ ଟିକେ ଲୁଣ ଦେଇକି ଚକୁଡ଼ି କି ତାକୁ ଧୋଇଦବା। ତାପରେ ଆଳୁ ଆପଣଙ୍କ ବଢି଼। ପକେଇକି ସୋରିଷ ମସଲା ଦେଇକି ଉଁ ପିଆଜ ରସୁଣ ସୋରିଷ ଜି ତାକୁ ଦେଇ ତାକୁ ଯେମିତି ହୁଏ ସୋରିଷୋ ମସଲା କଷା ହେଇକି ଆଳୁ ହୁଳ ପଡ଼େ ମଞ୍ଜା ପଡ଼େ କଷା ହେଇକି
ହୁଁ।
ତାର ଟେଷ୍ଟରୁ ଭଲ ଆସେ ଆଉ।
ହଁ ପାଟିକୁ ଭଲ ରୁଚିକର ଲାଗେ। ଏଇ ଛୁଆ ମାନେ ତ କିଛି ଖାଇବା
ଛୁଆମାନେ ତ ଆଜିକାଲି ସବୁ ବାହାର ଜିନିଷ ଖାଇବାକୁ ବହୁତ ପସନ୍ଦ କରୁଚନ୍ତି।
ହଁ ସେମାନେ ବାହାର ଖାଦ୍ୟ ଖାଇଲା ବେଳକୁ ଏମିତି ଯୋଉ ବାହାରିଚି ପେଟ ରୋଗ ବହୁତ କିଛି ବାହାରୁଚି। ବାହାରିଲା ବେଳକୁ ଆମକୁ ମେଡିକାଲ ନେଇ ନେଇ ଆମର ସେଇଥିରେ ଆମ ସମୟ ଟା ଅତିବାହିତ ହେଇଯାଉଛି। ସେଥିଲାଗି ଛୁଆଙ୍କୁ କେବେ କିପରି ଭଲ ଭାବରେ ଘ- ଘରୋଇ ଖାଦ୍ୟ ଟା ଆମେ ଦବା ସେଇ ବିଷୟରେ ଆମେ ଯେତିକି ଯେତିକି ଭା- ଭାବି ପାରିବା ଆଉ ଚିନ୍ତା କରିପାରିବା ସେଇଟା ବି ବହୁତ ଭଲ ହବ। ଧର ର ଏଇ ଯୋଉ ଆପଣ ଯୋଉ କହିଲେ ମଞ୍ଜାରାଇଟା।ମଞ୍ଜାରାଇଟା ଛୁଆଙ୍କୁ ଏମତି କରିକି ଦେଲେ ସେମାନେ ଖାଇବେ ବି ବା।
ତ ଭାହାରୁ ଯୋଉ ସେରେଲାକ୍ସ ମିଳୁଚି ତାକୁ ନ କିଣିକି ନ ଖାଇବାକୁ ଦେଇକି ଘରେ ବନେଇଆକୁ ଚେଷ୍ଟା କରନ୍ତୁ।
ହଁ ଘରେ ବନେଇଲେ ସେ କାଳେ ହୁଁ।
ଆମର ଯେମତି ତି ଆମର ଆଗେ ଯେମିତି ଆମ ମା ମାନେ ଆମକୁ ଦଉଥିଲେ ଚୁଡ଼ା ପାଉଡ଼ର ଚୁଡା ଗୁଣ୍ଡ କରିକି ସେମିତି ଆମେ ଚୂଡାରେ କାଜୁ, ସୋଲା, ମୁଗ ଜାଇ ଏସବୁକୁୁ ଭାଜିକି ଗୁଣ୍ଡ କରି ସେରେଲାକ୍ସ କରିକି ତା କୁ ଦେଲେ
ହଁ ଛୁଆଙ୍କ ପାଇଁ ଭଲ ହବ ଆଉ ବି ବହୁତ କିଛି ଅଛି ଯେ ଛୁଆଙ୍କୁ ଦେଲେ ତାଙ୍କ ପାଟିକୁ ରୁଚିକର ବି ଲାଗିବ ଛୁଆ ଖାଇବାକୁ ବି ଆଗ୍ରହୀ ଦେବେ।ଯେମିତିକି ଗୋଟେ ଗୋଟେ ଛୁଆ ଅଛନ୍ତି ଯୋଉମାନେ କି ଟୋଟାଲି ବି ପାଟିରେ ପୁରଉନାହାଁନ୍ତି ବିଲକୁଲ ବି ଖାଇବାକୁ ରା ଜି ହଉନାହାଁନ୍ତି ତାଙ୍କୁ ଆଉ ତାଙ୍କୁ ସ୍ଵାଦ ଲାଗୁନି ତେଣୁ ତାଙ୍କୁ ଏମତି ଘରୋଇ ଖାଦ୍ୟ କିଛି କରିଦେଲେ ଖିଚିଡି ହଉ କିମ୍ଭା ଜୁସ ସାବୁ ହଉ ସାବୁରେ ସାବୁରେ କ୍ଷୀର ଟିକେ ପକେଇକି ଏମତି ଫୁଟେଇକି ଦେଲେ ବି ସେମାନେ ଖାଇବା ପାଇଁ ପସନ୍ଦ କରିବେ।ଆଦ ଉଷୁନା ଚାଉଳ ବାଟା ହଉ ବାଟିକି
ହଉ ଏବେ ଏବେ ତ ଏ ବେ ହଉଛି ବହୁତ ଚାଲୁଚି ହଉଛି ଛୁଆ ହୁଅନ୍ତୁ କି ବଡ ହୁଅ ନ୍ତୁ ଖାଇବାକୁ ଏବେ ବହୁତ ପସନ୍ଦ କରୁଚନ୍ତି ମାଣ୍ଡିଆ।ମାଣ୍ଡିଆ କୁ ଯାଉ କରିକି ଛୁଆଙ୍କୁ ବି ଦିଅନ୍ତୁ।ବଡ ମଣିଷ ଷ ବି ଖାଆନ୍ତୁ ସେଟା ବି ଦେହ ପାଇଁ ଭଲ।
ମାଣ୍ଡିଆ ଟା ପେଟ ବି ଥଣ୍ଡାକରେ ବହୁତ ରୋଗ
ହଁ ଛୁଆ ହୁଅନ୍ତୁ କି ବଡ ହୁଅନ୍ତୁ ସମସ୍ତେ ସେ ଖାଇଲେ ସେଇଟା ଦେହ ପାଇଁ ଭଲ।
ହୁଁ ହୁଁ ଆଉ ତାହେଲେ ଏମିତି ବହୁତ ଅଛି ଯୋଉଟା କି ପାଟିକି ବି ସ୍ଵାଦ ଲାଗିବା ସହିତ ସହିତ ଦେହ ବି ହିତକର ଆଉ ଛୁଆ ସବୁ କଣ କଣ ଖାଇଲେ ଆଉ, ଛୁଆ ସବୁ କଣ କଣ ଖାଇଲେ ତାଙ୍କ ସ୍ୱାସ୍ଥ୍ୟଟା ଭଲ ରହିବ। ଆଉ ତାଙ୍କୁ ଇଚ୍ଛା ବି ହବ ଯେ ଆମେ ଏଇ ଆଗ୍ରହ ପ୍ରକାଶ କରିବା ଯେ ଆମେ ଏଇ ଜିନିଷ ଟାକୁ ଖାଇବୁ ଆଗ୍ରହୀ ଦେବେ ନା ନା ଆମର ଏଇ ଜିନିଷ ଟା ଖାଇବାର ଅଛି
ଛୁଆଙ୍କୁ ଆମେ ଯେତେ ମାନେ ଭେରାଇ ଘର ଜିନିଷ ଛୁଆଙ୍କୁ ଆମେ ଯେତେ ମାନେ ଭେରାଇଟ ଘର ଜିନିଷ ଯେତେ ମାନେ ମାନେ ନୂଆ ନୂଆ ଜିନିଷ ଆମେ ଅଳ୍ପ ହଉ ପଛେ ଟାଇମ ଯାଉ ପଛେ ଛୁଆଙ୍କୁ ତିନି ଟାଇମ କି ଚାରି ଟାଇମ୍ ଯୋ ଖୁଆଉଛେ ଚେଷ୍ଟା କରିବେ କି ଅଲଗା ଅଲଗା ଖୋଇବାକୁ ଦବା ପାଇଁ ଆମେ ଏଇଆ ନୁହେଁ କି ଆମେ ସେ ଗୋଟେ ସେଇ ଚୁଡା ଗୁଣ୍ଡ ଖୁଅଉଛ ମାନେ ସେ କିଛି ଖାଉନି ମାନେ ସେଇ ଚୁଡା ଗୁଣ୍ଡକୁ ଖୁଆଇବା। କିନ୍ତୁ ତାଙ୍କୁ ଚେଷ୍ଟା କରେଇବା। କି ଆମେ ସକାଳେ ସୁଜି କଲେ କି ଖରାବେଳକୁ ଏଇ ଗାଜର ବିଟ ଅମ୍ରୁତ ଭଣ୍ଡା ହଉ ତାକୁ ସିଝା କଲେ ତାକୁ ସିଝା କଲା ବଳେ ଘିଅ ଦେଇକି ଟିକେ ଜିରା ଦେଇକି
ସେଇ ଗୋଟେ ଜିନିଷ ଯୋଉ ସିଜା ସିଜା କୁ ଛୁଆ ମାନେ ବହୁତ ମ୍ୟାକ୍ସ ମାନେ ବହୁତ ଛୁଆ ଅଛନ୍ତି ଯୋଉଟା କି ସିଝା ଖାଇବା ପାଇଁ ରାଜି ହୁଅନ୍ତିନି।
ନା ହଉନାହାନ୍ତି ତାଙ୍କୁ କଣ କରିବେ ତମେ କିଣା ଧଣିଆ ଗୁଣ୍ଡ। ନ ଦେଇେଇକି ନିଜ ହା ହାତରେ ଧଣିଆ ଆଣିକି ତାକୁ ଧୋଇକି ଶୁଖେଇକି ତାକୁ ଟିକେ ଅଳ୍ପ ଭାଜିକି ତାକୁ ଗୁଣ୍ଡ କରି ରଖିବେ ନହେଲେ ଭଲ ତାଙ୍କୁ ଟେ କରିବା ପାଇଁ ସେ ସିଜିବାକୁ ଟିକେ ସିଝି ସାରିଲା ପରେ ତାକୁ ଟିକେ ଘିଅ ଜିରା ଦେଇକି ମାନେ, ଵଘାରିଦଵା। ପଘାର
ହୁଁ
ଚାହିଁବେ ହାତରେ ଚକୁଡିକିଖାଇବା ପରେ ତାକୁ ଗୋେ ବାରିକି ତା ଦେରେ ଟିକେ ଜିରା ଗୁଣ୍ଡ ଟିକେ ଦଅ। ଆଉ ଜିରା ଗୁଣ୍ଡ ଟିକେ ଧଣିଆ ଗୁଣ୍ଡ ଦେଇକି ଯଦି ଆପଣଙ୍କ ଛୁଆ ବର୍ଷ ଦି ବର୍ଷ ପରେ ହେଲା ଯେତି ମାନେ ଯେମିତି ଖାଇ ପିଲା ଭଳିଆ ହେଲା ହଁ ତାକୁ ଟିକେ ଗୁଣ୍ଡ ଫୁଣ୍ଡ ଦେଇ । ତାକୁ ଟିକେ ଖୋଇଲେ କଣ ଆମେ ବି ସେମିତି ଖାଇ ଖାଇକି ଗୋଟେ ଦିନ ସେ ଚିଡି ଯାଉଛେ ନା । ତାଙ୍କୁ ସବୁ ଜିନିଷ ସେଇ ସିଝା
ହୁଁ ସେମାନେ ଭେଜ୍ ଯେ ବିଭିନ୍ନ ପ୍ରକାର ଦେଲେ ଛୁଆ ଖାଇବାକୁ ଆଗ୍ରହ ପ୍ରକାଶ କରିବେ ନା କିି ଗୋଟିଏ ପ୍ରକାର ଦେଲେ ସେ ହୁଁ।
କି ଖ ଟା ବଳେ ଖରେ ସକାଳେ ଆମେ ଗୋଟେ ଅଲଗା ଦେଲେ କି ଖରାବେଳେ ଅଲଗା ଦେଲେ । ଆମେ ସକାଳେ ଧର ଚୂଡ଼ା ଗୁଣ୍ଡ ଦେଲେ ଆଉ ନହେଲେ ବେଶୀ ପେଟ ପାଇଁ ହଉଛି ଏ ଏ ଉଷୁନା ଚାଉଳଟାକୁ ବି ବାଟିକି ତାକୁ କ୍ଷୀରି କରିକି ତାକୁ ଦେଲେ । ଏସବୁ ମାନେ ସନ୍ଧ୍ୟା ବେଳକୁ ଅଲଗା ଦବା ଖରା ବେଳକୁ ନହେଲେ ସିଝା ନଦଲେ ଆପେଲ ସିଝା ଜୋ ସେଓ ସିଝା ସେଓକୁ ସିଝେଇକି ତାକୁ ହାତରେ ଚକଡିକି ତାକୁ ଦେବା।
ବାହରେ କଣ କରୁଛନ୍ତି ଆମେ ତ ବହୁତ ଅତି ସ୍ନେହ ଦେଇକି ଆମେ କଣ ନିଜ ହାତରେ ଖୋଇଦଉଛୁ ନା ନା ଛୁଆଟା ଏଟା ଖାଉନି ସେଇଟା ଦେଇଦବା ସେଇଟା ଖାଉନି ଏଇଟା ଦେଇଦବା ସେଇଥିପାଇଁ ତାଙ୍କ ପେଟ ଟା ଭରି ଯାଉଛି। ସେଥିଲାଗି ଖାଇବାକୁ ବି ଇଚ୍ଛା ପ୍ରକାଶ କରୁନାହାନ୍ତି ବାହାରେ କଣ କରୁଛନ୍ତି ଯୋଉ ଜିନିଷଟାଦବା ଆଚଛା ସେଇଟା ଦେଇଦେଲେ ସିଏ ତାଙ୍କୁ
ହଁ ଚେଷ୍ଟା କରିବେ କି ମାନେ ମୁଁ ଚାରି ଟାଇମ ଛୁଆଙ୍କୁ ଖାଦ୍ୟ ଦଉଛି ଚାରି ଚାରିଟା ଟାଇ ମୁଁ ଅଲଗା ଅଲଗା ଭେରାଇଟି
ଭେରାଇଟି ଦିଏ ଆଉ ।
ନହେଲେ ଆମେ ଗୋଟେ ଜିନିଷକୁ ବାର ବାର ବାର ବାର ଦେଲେ ଆମେ ତ ଚିଡି ଯାଉଛେ ସିଏ ତ ଛୋଟ ପିଲା ।
ହୁଁ ତେଣୁକରି ସେ ସେଥିଲାଗି ବୋଧେ ଛୁଆ ମାନେ ରାଜି ହୁଅନ୍ତିନି ଗୋଟିଏ ଜିନିଷକୁ ମାନେ ଥରେ ଥରେ ଖାଇକି ଆଉ ଥରେ ଦ୍ଵିତୀୟ ଥର ଖାଇବା
ହଁ। ପିଲାଙ୍କୁ ଯେତେ ଟାଇମ ଦେବେ ସିଏ ସେତେ ଯେତେ ସମୟ ଦେବେ ପିଲାଙ୍କୁ ସିଏ ତାଙ୍କ ଛୋଟ ବେଳୁ ଆରମ୍ଭ କରି ପାଠ ପଢା ଠାରୁ ଆରମ୍ଭ କରି ସବୁଥିରେ ଯେତେ ସମୟ ପିଲଙ୍କୁ ସେ
ତେଣୁ କୁହାଯାଏ ଛୁଆଙ୍କ ସହିତ ତ ମା ଆଉ ମା ବାପା ମାନେ ବି ନିଜର ଶିକ୍ଷା ଆରମ୍ଭ କରନ୍ତି ତାଙ୍କ ସହିତ
ଆରମ୍ଭ କରନ୍ତି ଆମେ ବି ଯୋଉ କଥା ଶିଖିିନଥିବା ଆମେ ବି ଯୋଉ କଥା ଶିଖ କେ ଛୁଆ ଛୁଆ ଆମକୁ ବି ଶିଖାନ୍ତି ପାଠ ପଢାରେ ହଉ କି ଯୋଉ କାମରେ ହଉ କି କୋଉ କୌଣସି ହଁ ।
ଆଉ ତାହେଲେ ଆପଣଙ୍କର କଣ ପୁଅ ଗୋଟିଏ ନା ଝିଅ ଗୋଟିଏ ।
ନାଇଁ ନାଇଁ ମୋର ଗୋଟିଏ ପୁଅ ।
ଉହୋ ଆଉ କେତେ ବର୍ଷର ହେଲାଣି?
ସେ ଛଅ ବର୍ଷ ହେଇଗଲାଣି ପ୍ରଥମ ଶ୍ରେଣୀରେ ପଢୁଚି ।
ଓହୋ ଆଉ ତାଙ୍କର ସେ କୋଉ କୋଉ କ୍ଲା କୋଉ ଯୋଉ କୋଉ ଶ୍ରେଣୀ ପଢୁଛନ୍ତି ପ୍ରଥମରେ ।
ସେ ପଢୁଛନ୍ତି ।
ଆ ଓହୋ ଆଉ ଖାଇବା ପିଇବା କଣ ସକାଳ ମୋର ଏଇ ଗୋଟିଏ ପୁଅ ଏଇ ଦେଢ ବର୍ଷର ହେଲାଣି । ଆଉ ଆଉ ଖାଦ୍ୟ ପେୟ । ତା ସକାଳୁ କଣ ଖାଉଛନ୍ତି ଖରା ବେଳେ କଣ ଖାଉଛନ୍ତି ।
ଖାଦ୍ୟ ତାର ହଉଛି ସେ ସ୍କୁଲ ଯାଉଛି । ଆଉ ବିଦ୍ୟାଳୟ ଯାଉଛି ବି ବିଦ୍ୟାଳୟର ଟାଇମ ସକାଳ ଛଅଟା ତାର ବିଦ୍ୟାଳୟ ଟାଇମ ଆଉ ଘର ପାଖରୁ ଟିକେ ଦୂର ସ୍କୁଲ ବିଦ୍ୟାଳୟ ଯୋଉଠୁ ସିଏ ବସ୍ ଆସୁଛି ବସରେ ଯାଉଛି । ଘରେ ଯାହା ବନାହେଇଥାଉ ଆଳୁ ବର ଟା ହୋଉ। ଉପମା ହୋ ଉ ସେ ଯାହା ଟିଫିନ୍ ନିଏ ସେଥିରୁ ଟିକେ ବହୁତ୍ କଷ୍ଟ ରେ ଖାଏ । କାହିଁକିନା ବୋହୁତ୍ ସଖାଳୁ ଯାଉଚି ନା ସେ ଆଉ ଏତେ ସଖାଳୁ ଛୋଟ ଛୁଆ ଖାଇବାକୁ ଟିକେ ରାଜି ହେଉନି ଆ ଯାହାକୁ ଆମେ ବନେଇକି ଦଉ ସିଏ ନେଇଯାଏ । ଆଉ ଖାଇ ଖାଏ ତାର ତାର ଏତେ ଇଏ ନାଇଁ ତାର ଭାତ ଡାଲି ଖରା ବେଳକୁ ସ୍କୁଲୁ ଆସିଲେ ଭାତ ଡାଲି ଭଜା ଟିକେ ହେଲେ ପାମ୍ପଡ଼ ତାର ଭଲ । ଛୋଟବେଳେ ବହୁତ୍
ଓ ହୋ ହୋ ଏଇନା ବଡ ହେଇ ଗଲାଣି ଆଉ ସେଥିଲାଗି ସେ ବୁଝି ଗଲାଣି ହୁଁ ବୁଝି ଗଲାଣି ସେ ସବୁ ଛୁଆ ତ ସେଇଆ ଖାଇବା ପାଇଁ ବହୁତ୍ ହଇରାନ୍ କରନ୍ତି ।ଆଉ ତାପରେ ପୁଣି ଦେହ ଖରାପ୍ ଏମ୍ ତୀ ଟେ ସମୟ ସ ସବୁ ବାପା ମାଙ୍କର ଚାଲି ଯାଉଛି ଆଉ
ହଁ ହଁ
ପ ଆଉ ତାହେଲେ ଏଇନା ରୋଷେଇ ବାସ କଣ କରୁଛନ୍ତି?
ରୋଷେଇବାସ ସରିଲାଣି ସେଇ ଭାତ, ଡ଼ାଲମା, ଭଜା ଏଇ ଟାଇପ୍ ର ହେଇଚି ଆଉ ଆପଣଙ୍କର?
ହଁ ଆମର ସେଇ ଭାତ ଭାତ ଆଜି ତ ମଙ୍ଗଳବାର ଆଉ ମଙ୍ଗଳବାର ତ ଆଇଁଷ ଖାଆନ୍ତିନି ହଁ ସାଧା ଉପରେ ସବୁ ଆଉ
ଆଉ ଆପଣଙ୍କ ପୁଅ ସବୁ ଖାଉଛନ୍ତି କଣ କଣ ସକାଳେ ଖାଉଛି?
ହଁ ସକାଳେ ସେ ଚୁଡା ଗୁଣ୍ଡ ଖାଇ ଦଉଛି ତାପରେ ଖରା ବେଳେ ସିଯା ଖାଉଛି ହୁଁ ତାପରେ ଚାରିଟା ବେଳକୁ ସେଇ ସେଇ ସେଇ ଚୁଡ଼ାଗୁଣ୍ଡ ନହେଲେ ଏଇ ସୁଜି ଉପମା ନହେଲେ ଏଗୁଡା ସବୁ ଆଉ ଆଉ ତାହେଲେ ଚାଷ ବାସ ଏବେ ଆରମ୍ଭ ହବ ତ ମେଘ ପବ ଆଉ ଏମ୍ ତେ କେ ଏବେ ତ ଏଇ ଟାଇମ୍ ରେ ତ ବହୁତ୍ ଗୁଳୁ ଗୁଳି ହୁଏ । ଗୁଳୁଗୁଳିର ସମସ୍ୟା ବହୁତ ଏଠି
ହଁ ମୁଁ ଆପଣଙ୍କ ସମୟ ବହୁତ୍ ହେଲ୍ପ୍ ଚାଲେନା ଆଉ ଆଉ କେବେ କଥା ହବା ଆଜ୍ଞା ରଖୁଛି ନ ମୁ କ୍ୟାସ୍